ହଁ।
ଭାଉଜ।
ଝିଅ କଣ କରୁଚ?
ଏଇ ବସିଚି ଖାଇକି ଆସିକି ତମେ?
ଖାଇ ସାଇଲ ନା ଖାଇନୁ ଏଇଠି ବସିଛୁ।
ଓହୋ ଆଜି ଖାଇନ କଣ?
ଖାଇନୁ ବାପା ଖାଉଥିଲେ ବୋଉ ଖାଇନାହାନ୍ତି ଖାଇମୁ। କଣ ଖାଇଲ ଆଜି?
ଉଁ ଏଇ ଯୋଉ ମଂଜା ଆଳୁ, ଭାତ। ହୁଁ ଆଜି କଣ କରୁଛ ରୋଷଇ?
ହୁଁ ଡାଲମା ଭଜା ମସୁର ଡା ଡାଲମା, ଆଳୁ ପୋଟଳ ଭଜା, ଶାଗ ଭଜା
ଆଉ ତମ ଘରକୁ ଯିବ ନା ବୁଲିବାକୁ।
ରଜରେ ଯିବି ଆଉ ବର୍ଷକୁ ଥରେ। ବାପ ଘରକୁ ଖୁସି
ଅଶ୍ୱଦାନ ନା ତା ପୂର୍ବରୁ ଯିବ।
ବ୍ୟବହାର କେମତି କରାଯାଏ?
ଭଲ।
ରଜ ପାଳନ କରାଯାଏ।
ବ
କଣ କହିଲା।
ଜାଣିନି କିଛି କଣ କହିଲା। ଦ
ସୁବୁ ନେଇକି।
ଏବେ ସୁବିଲା।
ମୁଁ ତୁମ ଗାଁରେ କେମିତି ରଜ ପାଳନ କରାଯାଏ କି?
ହୁଁ ଗାଁରେ ଭଲ ଆମ ଗାଁରେ ଚାରିଟା ତରୀ ହଉଛି।
କଣ ହେଇଛି।
ଆଟା ସାହିରେ ରଜ ହଉଚି।
ଦୋଳି ପଡ଼େ।
ହଁ ବହୁତ ଧୁମଧାମ ରେ ହୁଏ।
ଆ ସେଇ ତ
ମାଁ
ନାଚ ଗୀତ ବି ହୁଏ।
ନାଚ ଗୀତ ଏତେ ହୁଏନି। ଦୋଳି ପଡେ ଦୋକାନ ବସେ।
ପିଲାମାନଙ୍କୁ ତ ପୁରସ୍କାର ଦିଆଯାଇଥିଲା ମୁଁ ନା ଯାହା ବି ହେଲେ
କଣ କହିଲ।
ପିଲାମାନଙ୍କୁ ତ ଛୋଟ ଛୋଟ ଛୁଆ ମାନଙ୍କୁ ନାଚ ଗୀତ ହେଲେ ସେମାନଙ୍କୁ ତ ପୁରସ୍କାର ଦିଆଯାଉଥିଲା।
କହାକୁ ବି ଦିଆ ହେଇନି।
ଆମା ଗାଁ ରେ କିନ୍ତୁ ସେମିତି ହୁଏ।
ହୁଁ ହୁଁ।
ଛୋଟ ଛୋଟ ଛୁଆମାନେ ନାଚ ଗୀତ କଲେ ଫାଷ୍ଟା ସେକଣ୍ଡ ଥାଡେ ଜାହା ହେଲେ ଉଁ ପୁରସ୍କାର ଦିଆଯାଏ।
ଆମ ସାହିରେ ନୂଆ ଦି ବର୍ଷ ତିନି ବର୍ଷ ହେଲା ହେଇଚି।
ବାଡିରେ କଣ ଲଗେଇଛନ୍ତି ଗଛ ପନି ପରିବା?
କଣ କହିଲ।
ପନି ପରିବା ଲଗେଇଛନ୍ତି।
ମା ବାଇଗଣ, ଭେଣ୍ଡି ବାଇଗଣ ଗୁରା ହଉନି ପୋକ ଲାଗିଯାଉଚି।
ସାବୁ ଆଡେ ବାଇଗଣ ପୋକ୍ ଆମ ବାଡିରେ ବି ଯୋଉ ଗଛ ଅଛି ସେ ପୋକ ଲାଗି ହେଇ ନେଇ।
ହ୍ୟାଲୋ। ହ୍ୟାଲୋ।
ହଁ କୁହ? ଶୁବୁ ନେଇଁକି କି?
ହଁ ଏବେ ସୁବିଲା ଟିକେ ଟିକେ ପ୍ରୋବ୍ଲେମ ହଉଛି ସୁବୁ ନେଇଁ।
ଆମ ବାଡିରେ ବି ଯଉ ବାଇଗଣ ଗଛ ଲ ସିଏ ବି ସେମିତି ପୋକ ହେଇଯାଉଛି ବାଇଗଣ ବାହାରିଲେ।
ଏ ପୋକ ଲାଗୁଚି ଆଉ।
କ
ହାଲୋ।
କି ପିଜୁଳି ହେଇଚି କାଲି ଛୁଆ ପାରିକି ଖାଉଥିଲେ।
ହ୍ୟାଲୋ ନେଟୱର୍କ ପାଉନି ବୋଧେ।
ହ୍ୟାଲୋ ଶୁଭିଲା ନା।
ହ ଏବେ ସୁବିଲା।
ସାୁ ଭ ଜଲା ଅ ଗଉଲି
ହଁ।
ସେ କଣ ପାଖଳ କରିକି ଆାଉଚି।
ଖରା ଦିନ।
ଖରାଦିନ ହେଲେ ବି ମସୁର ପାଣି ତ ସଫିସିଣ୍ଟ ପାଣି ପିଆହଉଛି ତଥାପି ସେ ସାଗୁ ହୁ
ପ୍ରୋବ୍ଲେମ୍ ହଉଥିବ ହଁ ଶୋଇ ପଡ଼ ଉଠପଡ଼।
ଆଉ ରଜ ପାଇଁ ଡ୍ରେସ୍ ଆଣିଲନି ନା?
ନା ଆଣିନେଇଁ ଆଣିବି ଆଉ। ଆଉ ଦି ଦିନିି ଜାଉ।
ଆଉ କେତେ ଦିନ ରଜ ରହିଲା କି ମଙ୍ଗଳବାର ଆଉ ଚାରି ଦିନି ରହିଲା।
ହଁ ଆଣିବି।
କଲେଜ ଯିବ ନା ନାହିଁ?
ହଁ।
ଆଉ ଯେତେ ରଜ ନିକଟିଆ ହେଇ ଆସିବ ସେତେ ଆଉ ଡ୍ରେସ୍ ମାରିବାକୁ ବି ଦଉ। ଜଦି ସିଲେଇ କରିବାକୁ ଦେବ ସେଠି ବି ଜାମ୍ ଥିବ ସେ ବି ସିଲେଇ କର। ଦୋକାନ ମାନେ ହେଟି ବି ଯାମଥିବ କିଣି ପାରିବନି।
ସବୁଠି ଜାମ୍ ରଜ ରଜ ସମୟ ମାନେ ସବୁଠି ଯାମ୍।
ମିଠା ଦୋକାନ ଜାମ, ଡ୍ରେସ୍ ଦୋକାନ ଜାମ୍।
ହଁ ବାଜୁ ହଁ
ଆ ଅଜାଉ।
ସଜଳ ଜିନିଷ ଯୋଉ ଆଣିବ ସଜଳ ଜିନିଷ ଆଣିବ ସେଠି କି ଯା
ରଜ ଓଡିଶାର ଗୋଟେ ବଡ ପର୍ବ।
ହଁ।
ଯାହାହେଲେ ସବୁଆଡେ ଜାମ୍ ରହିବ।
ହୁଁ।
ଆଉ ତୁମ ବାପା ବୋଉ ଦେହ ଭଲ ଅଛି ନା,?
ହଁ ଭଲ ଅଛି।
ଏ ଭଉ
ହଁ।
ପାଠ ପଢ଼ା ଚାଲିଚି ନା?
ହଁ ଚାଲଚି ଏବେ ଟିକେ ବ୍ରେକ ନେଇଚି ଚାଲି।
ହଉ ମୋ କାମ ଅଛି ରଖୁଚି।
କଣ କିହିଲ?
ରଖୁଚି। ଆଉ ଗୋଟେ କରିବାର ଅଛି ତ।
କଣ ଖାଇଚ ଆଜି?
ହୁଁ ଖାଇଲି ଏବେ।
କଁ କହିଲ?
ଭାତ ଡାଲି ଖାଇଦେଲି ଭାତ ଡାଲି ମଞ୍ଜା ଆଳୁ ତରକାରୀ। ଭଜା ଦହି ଏଇଟା ଖାଇନି।
ଆଇନି ଖରା ଦିନ ତତେ ଦହି ବହୁତୁ ଭଲ।
ହଁ ଦହିରେତ ହଁ ଗାଳିରେ ତ ବେଶୀ ଦରକାର।
ଗରମ ହୋଉଛି।
ହଁ ପେଟ ଥଣ୍ଡା ପେଟ ଥଣ୍ଡା ଆ ଯୋଉ
ହୁଁ। ନାଇ ନା ପଖାଳ ଭାତ ଗରମ ହଉ ଯୋଉ ଭାତ ଖାଇଲୁ ତା ସାଙ୍ଗୁ ଦହିଟା ଖାଇବା କଥା।
ହଁ ଆ ମୋର ଆଜି ପଖାଳ ନୁହଁ ମୁଁ ଆଜି ଗରମ ଖାଇେଦେଇଛି।
ଗରମ।
ମୁଁ ସବୁଦିନ ପଖାଳ ଖାଏ ଆଜି ଗରମ ଖାଇ ଦେଇଛି ଆଉ ପଖାଳ ଆଜି ହେଇନି। ହଁ।
ଆଜି ପାଗ ଟା କାଲିଆ ଅଛି ବୋଲି ଗରମ ଖାଇଦେଇଛ ପ୍ରାଏ
ହଁ।
ଖରା ହଉଛି ତ ପଦା ବି ବାହାରିବଉନି ଆଜି କାହିଁକି ଖରା କାଲିଆ ପାଗ ଅଛି।
ଆଜି କା ଉଳିଆ ପାଗ କରଛି।
ଆଜି କାଉଁଳିଆ ପାଗ କରିଛି।
ତମେ ଖାଇବନି କି?
ହଁ ହଁ। ଜଣି ଯୋଉ ଖାଇନାହାନ୍ତି?
ହୁଁ ହୁଁ।
ଖାଇନି ତ ଖାଇଥିଲେ। ଛୁଆ ଖାଇଥିଲେ ବାପା ଛୁଆ ଖାଇଥିଲେ। ସେମାନେ ଏବେ ଉଠଥିଲେ ଖାଇକି ସେ ଖାଇକି ଉଠିଲେ ଆମେ
ହୁଁ ହୁଁ। ହୁଁ।
ତୁମ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଲ
ହାଲୋ।
ହଁ ଦେହ ଭଲ ଅଛି ଏଇ ମଝିରେ ଟିକେ ଥଣ୍ଡା ହେଇଯାଇ ହୋମିଓପାତି ପାଖକୁ ଯାଇଥିଲି ମେଡିସିନ ଧରିକି ଆସିଥିଲି ଥିଲି। ଖାଇଲା ପରେ ଏବେ ଟିକେ କମ୍ ଲାଗୁଛି।
ହୁଁ।
ହୁଁ ଯାହାଲେ ହୁମେପା ତି ଖାଏ। ଲା ଯାଇ
ମୋ କାମ ଅଛି ମୁଁ ରଖୁଚି।
ମୁନି ଗଛରେ କଣ ହେଇଚି ନା ଆମ୍ବ ପିଜୁଳି?
ହଁ ଆମ୍ବ ହେଇଚି ପିଜୁଳି ଆସିଚି କସି ଧରିଚି। ଆମ୍ବ ଫଳି ଆସିଲଣି ଆଉ। କଣ କହିଲ?
କଣ କହିଲ?
ମୁଁ କନି ଆମ୍ବ ସାରି ଆସିଲାଣି ପିଜୁଳି ଏବେ ଷ୍ଟାର୍ଟ ହବ ଆଉ।
ନା ଆମ ତ ଆମ୍ବ ଆସିନି ପିଜୁଳି ହେଲାଣି କଲି ପାରିକି ନେଇକି ଖାଉଥିଲେ ଛୁଆ ଝିଅକୁ ନେଇ ଖାଉଥିଲେ। ଆମ୍ବ ଏ ବର୍ଷ କାଇଁ ଆସିନି।
ହୁଁ ହୁଁ।
ଖାଲି ତିନିଟା ଚାରିଟା ଗଛରେ ଟୋଟାଳେ ଆମ୍ବ ଆସିିନି। ଆସିଥିଲା ଆଉ ପ୍ରଥମେ ଯୋଉ ଆଠ ଦଶଟା ଆମ୍ବ ଆସିଥିଲା ତାକୁ ହନୁ ଖାଇଦେଲା। ସେ ଡାଳ ସହ ଭାଙ୍ଗିକି ଖାଇଲା ତା ପରେ ଆମ୍ବି ଆସିନି।
ହୁଁ। ହୁଁ ହୁଁ। ହଁ ହ
ମାନ ଆମ୍ବ ପାଚିଲାନି ନା ପାଚିନେଇଁ?
ପାଚିକି ସରି ଆସିଲାଣି। ହୁଁ।
ଓହୋ ଆମର ଏ ବର୍ଷ ଟୋଟାଲେ ବି ହେଲାନି ଆଉ।
ହୁଁ ତମ ବାଡ଼ିରେ କଣ ହଇଚି?
ବାଡ଼ିରେ ନା?
ଏ ବାଇଗଣ ଲଗେଇଚନ୍ତି ପୋକରା ହଉଚି ଶାଗ ଲଗେଇଚନ୍ତି ବହୁତ
ଆଉ ଆଉ କଣ ଶାଗ?
ହଉ ହଉ ମୁଁ ରଖୁଚି ମୋର କାମ ଅଛି ମୁଁ ରଖୁଚି।
ହଉ ଠିକ୍ ଅଛି।
ସେଟା କିଛି ଯାଣି ପାରୁନେହିଁ ତାକତି କଲ୍ ଟା କଲୁ।